ହାଲୋ କଣ କରୁଛ?
ଅଛି ତ
ହାଲୋ କଣ କରୁଛ?
ହୁଁ।
ହଁ କଣ କରୁଛ?
ବସିଛି
କଣ କହିଲ?
ଖାଇ ସାରିଲଣି?
ନା।
ଖାଇବେ ଆଉ ରୋଷେଇ କରୁଛି ରୋଷେଇ
ଆଜି କ ଆଜି କଣ ରୋଷେଇ
ଆରେ କାଲି
କେମିତି କଣ?
ସିଙ୍ଗୁଡ ତରକାର ଟ ମାନେ କଣ କହିଲ ଏଇଟା ଟିକେ ଟେଷ୍ଟ ଟା ଟିକେ ଅଲଗା ପ୍ରକାର ଥାଏ ଆଉ। ଅରୁଆ ଭାତ ସହିତ ଚିଙ୍ଗୁଡି ଚିକେନ ବି ଆମେ ଖାଆନ୍ତି କିନ୍ତୁ ଚିଙ୍ଗୁଡି ଟା ଗୋଟେ ନୂଆ ଟ୍ରାଏ କରୁଛି।
ଓହୋ ଚିଙ୍ଗୁଡି ତରକାରୀ ଟା କେମିତି କଣ ହୁଏ ମତେ ଟିକେ କହିଲ ମୁଁ ବି କହିବି ରୋଷେଇ
ଆଛା ହଉ ଫାଷ୍ଟ କଣ କରିବାକୁ କହିଲେ ଚିଙ୍ଗୁଡ ତ ମୁଁ ମାର୍କେଟ କିଣି ଆଣିଛି ତାକୁ ଛଡେଇକି ଧୁଆ ଧୁୋଇ କରିକି ଲୁଣ ହଳଦୀ ଗୋଳେଇ ରଖିଦେଇଛି ଏ ପ୍ୟାଣ୍ ଟା ବସେଇବି ବସେଇ ସାରିଲ ହଁ ପ୍ୟନ୍ ବସେଇ ସାରିଲା ପରେ ପ୍ୟାନ ଟା ଗରମ ହବାକୁ ଦେବି ପରେ ରେ ତେଲ ଦେବୁ ସୋରିଷ ତେଲ ଦେଲେ ମ ଯଉଟ ନନଭେଜ କରୁଛେ ତା ଟେଷ୍ଟ ଟା ଟିକେ ଭଲ ଆସିବ। ଆ କଣ କହିଲା? ତାପରେ ସିଙ୍ଗୁଡ ଟା ଯୋଉଟା ଆମେ ମ୍ୟାରିନେଟ କରି ରଖିଥିଲେ ତାକୁ ଭାଜିବା ପାଇଁ ଛାଡିଦବା ସେ ଭଜା ହେଇଗଲା ପରେ ତାକୁ ଅଲଗା ପ୍ଲେଟକୁ କାଢ଼ିଦେଲି ତରକାରି ଟା କେମତି ବନେଇବି କହିଲ ହାଲୋ
ହଁ କହୁନା ଶୁବୁଚି ତରକାର ତରକାରୀ କେମିତି ହବ
ତରକାରୀ ପାଇଁ ମୁଁ ଅଦା ରସୁଣ ପେଷ୍ଟ କରିଦେଇଛି ମୋତେ ଟିକେ ରାଗ ଭଲ ଲାଗେ ବୋଲି ମୁଁ ସେଥିରେ କଞ୍ଚା ଲଙ୍କା ବି ଆଡ଼୍ କରିଛି। ରେ ତେଲ ଫ୍ୟାନ କେଇଦବ ତେଲ ପ୍ୟାନରେ ପକେଇ ସାରିଲା ପରେ ଥାଏ କି? ଗୋଟା ମସଲା ଡାଲ ଚିନି ଗୁଜୁରାତି ଲବଙ୍ଗ ଏଗୁଡା ସବୁ ଥାଏ ତାକୁ ଆଗ ପକେଇକି ଟିକେ କିଛି ସମୟ ଭା ଭା ଦେେବି ଭା ସାରିଲା ପରେ ପିଆଜ ପକେଇକ ପିଆ ପିଆଜ ଟା ବ୍ରାଉନ କଲର ହେଲା ପର୍ଯ୍ୟନ୍ତ ସେ ଭଜା ହବ ପିଆଜ ଭଜାଇ ସାରିଲା ପରେ ମୁଁ ଯେଉ ଅଦା ରସୁଣ ପେଷ୍ଟ କରିଥିଲି। ସେଇଟାକୁ ପକେଇଦେବି। ସିଏ ସେ ମସଲାର ଗନ୍ଧ ମାନେ ଯୋଉଟା ଅଦା ଆଉ ରସୁଣ ର ଯୋଉ ଗନ୍ଧଟା ଯିବ। ପରେଏଏ କଣ କହିଲ ସେଠି। ଟିକେ ଭଲସେ କଷିଗଲା ପରେ ସେ ମସଲାର ଗନ୍ଧ ଛାଡିଗଲା ପରେ ଯେତେ ସବୁ ମସଲା ଅଛି ମାନେ କରି ପାଉଡର, ଫିସ୍ ଫ୍ରା ଫିସ୍ ମସଲା ଫିସ୍ ମସଲା ନ ପକେଇଲେ ବି ଚଳିବ ଯେହେତୁ ଆମେ କରି ପାଉଡର ପକଉଛେ ଲଙ୍କାଗୁଣ୍ଡ ଯାହାବି ସ ସବୁ ମସଲା ଏବେ ଅଡା ଅଛି ସବୁଯାକ ଏ ଗରମ ମସଲା ଏବେ ପଡିବନି। ଗରମ ମସଲା ତରକାରୀ ଟା ହେଇଗଲା ପରେ ପଡେ ହଁ। ଚିକେନ ମସଲା ଦେଲେ ଚଳିବ ନ ଲେ ଚଳିବ ଦେଲେ ଚଳିବ ନ ଦେେଲେ ଚିକେନ ମସଲା ପକେଇଲ ଆଉ
ହଁ ହଁ,
ଟିକେ ଭଲ ତମେ ଯଦି କହୁଚ ସେଇଟାବି ପ ହେଲା ଏତକ ହେଇଗଲା ପରେ ପାଣି ଦେଇଦେଲି। ସେ ଯୋଉ ମସଲା ବନେଇଥିଲି ତ ସବୁ ଜାକ ପାଣି ଦେଇଦେଲି ପାଣି ଦେଲା ପରେ ସେ ପାଣି କି ମୁଁ ଫୁଟିବା ପାଇଁ ଛାଡିଦେଲି ଫୁଟି ଗଲା ପରେ ଯୋଉ ଚୁଙ୍ଗୁଡି ଭାଜିଥିଲେ ତାକୁ ପକେଇଦେଲି କୋଉଥିରେ ସେ ତରକାରୀ ରେ ପକେଇଦେଲି। ସେ ଚୁଙ୍ଗୁଡି ସହିତ, ଯୋଉଟା ମୁଁ ପକେଇଥିଲି ପାଣି ପୁରେଇଥିଲି ସେଟା ଆଳୁ ଯୋଉ କଞ୍ଚା ଆଳୁ ତକ ଥିଲା ସେ ସିଝିଗଲା ସିଏ ସିଝିଗଲା ଭିତରେ ଚୁଙ୍ଗୁଡି ତ ପକେଇଦେଲି ଚୁଙ୍ଗୁ ଟିକ ସବୁ ତରକାରୀ ଟା ଫୁଟିଗଲା ପରେ କଣ କରିବି ସେଥିରେ ଗରମ ମସଲା ଟିକେ ଆଉ ଟିକେ ଭଲ ଟେଷ୍ଟ ଆସିବା ପାଇଁ ଆମର କଣ ସେଟା କୁହନ୍ତି ଧନିଆ ପତ୍ର ଧନିଆ ପତ୍ର ପକେଇକି ରଖି ଇଏ ବି ହେଇଗଲା ତରକାରୀ। ଅରୁଆ ଭାତକୁ ଚିଙ୍ଗୁଡ଼ି ତରକାରୀ।
ଗାର୍ନିସିଂ ପାଇଁ ପଡିବ ଧନିଆ ପତ୍ର।
ଧନିଆ ପତ୍ର ହଁ ହଁ ଗାନିସିଂ ଶିଖିବା ପାଇଁ ପଡିବ।
ଓହୋ ତମେ ତାହଲେ ଆଜି ସେଇ ଆଇଟମ ଟା କରୁଛ?
କରୁଛି।
ହଁ ହଁ ଆଉ ଖାଇବା ରୋଷେଇ ତାହଲେ ଥରେ ଆମର ଆଜି ଚିକେନ ତରକାରୀ।
ସେଇଟା ପୁଣି କେମିତି ହବ ମୁଁ ଚିଙ୍ଗୁଡି ତରକାରୀ ଜାଣିଛି କିନ୍ତୁ ଇଏ ଚିଙ୍ଗୁ ତରକାରୀ ଜାଣିନି ଚିକେନ କେମିତି ହୁଏ।
ଆମେ ତ ବ୍ୟାଚଲର ପିଲା ଆମର ନର୍ମାଲ ଚିକେନ କଷା ହୁଏ ଫାଷ୍ଟ ତଉ ପି ଏଫ୍ ପିଆଜକୁ ଛୋଟ ଛୋଟ କରିକିକାଟି ଦବ ତାପରେ ସୋରିଷ ତେଲରେ ପିଆଜ ଛଣା ହବ ତାପରେ ଅଦା ରସୁଣ ତାକୁ ଗ୍ରାଇଣ୍ଡିଙ୍ଗ କରିକି ପେଷ୍ଟ କରିକି ପ ହବ ତାକୁ ଅଧଘଣ୍ଟା ଘଣ୍ଟେ ଖାଲି କଷା ହବ ବୁଝ ଜାଇଲଟି ଅଧଘଣ୍ଟା ତାକୁ କଶିବ ଯେମିତି ପୁରା ମା ପୁରା ବ୍ରାଉନ ଦେଖାଯାଉନି ତାପରେ ଚିକେନ କୁ ଭଲ ଭାବରେ ଧୋଇଦବ ଧୋଇ ସାଇଲାା ପରେ ତା ପୂର୍ବରୁ, ତମ ସ୍ୱାଦ ଅନୁସାରେ ଲୁଣ, ପକେଇବ ସେଥିରେ ଲୁଣ ପକେଇଲା ପରେ ତା ଦେହରେ ଚିକେନକୁ ଗୋଳେଇ ଦବ ପକେଇକିରି ଗୋଳେଇବ ତାକୁ ପୁଣି ଘାଣ୍ଟିବ ଅଧଘଣ୍ଟା।
ଅଧଘଣ୍ଟା ରଖିଲେ କଣ ହବ?
କଷା ହବ ଆଉ କଣ ହବ କଣ?
ହଁ ତାପରେ।
ତାପରେ ତାକୁ ଖାଇବ ଆଉ।
ଲା ତ ଚିକେନ ତରକାରୀ।
ଆଉ କଣ? ଆମେ ବ୍ୟାଚଲର ପିଲା ଆଉ ଆମେ ସେମିତି ରୋଷ୍ କରୁ।
ଆଉ ତା ସହିତ ଅରୁଆ ଭାତ।
ଅରୁଆ ତ ନୁହଁ ଆମର ଇଏ ଉଷୁନା ଭାତ।
ଓହୋଃ। ହଁ ହଁ ହଉ।
ଆଉ ତମର ଖାଇବା ପିଇବା କେତେବେଳକୁ ନା ରୋଷେଇ ସରିନି?
ରୋଷେଇ ସରିନି ଏବେ ଭଜା ସରିଲାଣି ଚିଙ୍ଗୁଡି, ହବ।
ଓହୋଃ।
ହଁ
ଆଉ ପଢାପଢି କେମିତି ଚାଲିଛି?
ପଢା ପଢି ଠିକଠାକ୍। ଏ କମ୍ପିଟେଟିଭ୍ ପାଇଁ ତ ପ୍ରିପେୟାର୍ ହବା କଥା ଆଉ କଣ।
ଆଉ ସାଧାରେ ଗୋଟେ ଆଇଟମ୍ କହୁନ ମୁଁ ଆଜି କରିଦେବି ଆଉ ଆମର ଜଣେ ସାଧା ପିଲାଟା ଅଛି ତ। ତା ପାଇଁ ଗୋଟେ କଣ, ହଁ ସାଧାରେ ଗୋଟେ ଆଇଟମ୍। ଦିନରେ କଣ ସନ୍ତୁଳା, ରାତିରେ ହେଲେ ସିନା ସନ୍ତୁଳା ଖାଇଦବ। କଣ ଗୋଟେ ତରକାରୀଫରକାରୀ କୁହ। ପୋଟଳ ତରକାରୀ ହଉ କି କୋବି ତରକାରୀ ହଉ।
ଏ କୋବି ତରକାରୀ ତ ସବୁଠୁ ଭଲ, ଫୁଲକୋବି ତ? ହଁ କୋବି, ଯେମିତି ଆମର ଚୁଙ୍ଗୁଡି ତରକାରୀ କଲେ ସେମ୍ ତ ହବ, କଣ କହିଲ ଆଗ ଆଳୁକୁ ନାଇଁ ମୁଁ କହୁଛି ଶୁଣୁନ। ଆ ପୋ କଣ ସେଇଟା ଆମର? ଫୁଲ କୋବି କୁ କାଟିଦବ ମାନେ ଛୋଟ ଛୋଟ ସାଇଜ ରେ କାଟିଲେ ଭଲ ଏଇ ଯୋଉ ଆମେ କଣ କହୁଛେ ପୁରା ଗୋଟା ଗୋଟା ପକେଇ ଦଉଛେ। ସେ ସିଜୁନି କଞ୍ଚା କଞ୍ଚା ରହୁଛି। ତାକୁ କାଟିଦବା ଆଳୁ କାଟିଦବ ଆଉ କୋବିରେ ବି ଆମର କଣ କହିଲ ପୋଟଳ ବି ପଡେ କିନ୍ତୁ ପୋଟଳ ଗୁଡାକ ଭଲ ଲାଗେନି। ତାମଳ ଅପେକ୍ଷା କୋବି ତରକାରୀ ଆମର କଦ ବେଷ୍ଟ କୋବି କି ରିଫାଇନ ତେଲରେ ଭାଜି ଦବ ଆଳୁ ଟାକୁ ବି ଭାଜି ଦବ ଭାଜି ସାରିଲା ପରେ ହଁ। ତାକୁ ଭାଜି ସାରିଲ ପରେ ଆମେ ମସଲା ରେଡି କରିବା ମସଲାରେରେ କଣ କହିଲ ଅଦା ରସୁଣ ଆଉ ଟମାଟୋ ଗୋଟେ ପକେଇବ ଏଇ ଯୋଉ ଖଟା ଖଟା ଲାଗ ତରକାରୀ ଟା ଟିକେ ଟେଷ୍ଟ ଭଲ ଆସେ ତାପରେ ଏତେ ସବୁ ହେଲା। ପରେ ମସଲା ବାଟି ରଖିଦେଲା ପରେ ତେଲ ନବା କଡେଇରେ ଅଳ୍ପ ତେଲ ନବା ଯେତିକି ଆମେ ଖାଉ ହଉଚ ସେଠିବ ଦେହ ପାଇଁ ଅଳ୍ପ ତେଲ ନେବା ତାପରେ ଗୋଟା ମସଲା ଯୋଉଗୁଡାକ ସବୁ ଅଛି ଏ ସବୁ ପକେଇବା ପକେଇ ସାରିଲା ପରେ କଣ କରିବା ପିଆଜ ଭାଜିବା
ଗୋଟା ମସଲା ପକେଇ ସାରିଲା ପରେ ପିଆଜ ଭାଜିବା
କଣ କରିବା କହିଲ ପିଆଜ ଭଜା ହେଇଗଲା ପରେ ଆମେ ଯୋଉ ସବୁ ଅଦା ରସୁଣ ଟମାଟୋ ପେଷ୍ଟ କରିଥିଲେ।
ହଁ।
ସେଇଟାକୁ ପକେଇଦବା ଆମେ ଆଉ ଆଳୁ ପକେଇବାନି କାହିଁକ ନା ଆଳୁଟା ତ ଅଲରେଡି ଭାଜି ହେଇଯାଇଛି। ଯେତେବେଳେ କୋଭିଡ ଟା ଯେତେବେଳେ ସେ ପାଣିରେ ପଡିି ସିଝିବ ସେତେବେଳେ ଆଳୁକୁ ପକେଇବା ତା ପୂର୍ବରୁ ଏ ମସଲା ତକୁ ପକେଇଦବା କୋଉଟା ଯୋଉ ବଟା ହେଇଥିଲା ସେ ବଟା ହେଲା ପରେ ତାକୁ ପକେଇଦେଲେ ପକେଇ ଲା ପରେ ତାକୁ ଭଲସେ ଘାଟିଆ ସେ ପର୍ଯ୍ୟନ୍ତ ସେ ଯୋଉ ଗନ୍ଧ ଯାଇନି ସେ ସ୍ମେଲ ଗଲା ଭିତରେ ଆମେ କଣ କରିବା କହିଲ ମସଲା ପକେଇବା କରି ପାଉଡର ପକେଇବା ଏବେ ତ ଲୋକ କଣ କହୁଛନ୍ତି ସାଧାରେ ବି ଚିକେନ ମସଲା ପକେଇ ଦଉଛନ୍ତି ତାମେ ପକେଇବାନି ସେ ଭଲ ଲାଗିବନି କରି ପାଉଡର ପକେଇବ ଆଉ ଯଦି ଗରମ ମସଲା ଟିକେ ପକେଇବା ଚାହୁଁଛ ତାହେଲେ ଅଳ୍ ପକେଇବ କାହିଁକି ନା ଲାଷ୍ଟ କୁ ପଡିବ ତରକାରୀ ହେଇଗଲା ପରେ ଗରମ ମସଲା ଟା ପଡ଼ିବ ନା
ଆଉ ଆଉ ଭେଜ ର ଭେଜ ମସଲା ଯୋଉ କଣ ତା କି କରି ପାଉଡର କୁହନ୍ତି।
ହଁ କରି ପାଉଡର ବା କହିଲି। କରି ପାଉଡରଟା ପକେଇକି ତାକୁ ଭଲରେ ପୁରା ହଁ ସ୍ମେଲ ଯିବା ପର୍ଯ୍ୟନ୍ତ ତାକୁ ଘାଣ୍ଟି ଦବ ଘାଣ୍ଟି ସାରିଲା ପରେ ଆମେ କଣ କରୁଛେ ଗରମ ପାଣି ଟକି ବସେଇବା ଆଉ ଗୋଟେ ପଟେ ଗରମ ପାଣି ବସେଇବା ଯେହେତୁ ପରିବା ଗୁଡାକ ଭାଜିଛେ ନା ସେଇଟା ଜଲଦି ସିଝିଯିବ ଗରମ ପାଣି ବସେଇଲେ। ପାଣିରେ ଯେ ତାକୁ କରିବା ଯୋଉ ମସଲା ଟା ଆମେ ବାହାର କରିଥିଲେ ପ୍ରସ୍ତୁତ କରିଥିଲେ ସେଇଥିରେ ସେ ଗରମ ପାଣିିକ ପକେଇଦବା ସେ ସେମିତି ଫୁଟିବ ଫୁଟେଇ ସାରିଲା ପରେ ଆଳୁକୁ ଆଉ କୋବିକୁ ପକେଇଦବା। ମେ ଆଳୁ କୋବିକୁ ପକେଇ ସାରିଲା ପରେ ହେଲା ଆଉ ଯୋଉ ଧନିଆ ପତ୍ର ନପକେଇ ନହେଲେ ଧନିଆ ପତ୍ର ପକେଇବ ହଁ ଧନିଆ ପତ୍ର ଅଛ ଯେ ଧନିଆ ପତ୍ର ପକେଇବ। ହେଇଗଲା ଆଉ ସାଧା ତମ ସାଙ୍ଗକୁ ଦବ ସେ ଖାଇବ।
ହୁଁ ବାସ ଏତିକି ନା? ମୁଁ ତାହେଲେ ଆଜି ସେଇଟା ବନେଇବି ଆଉ ତମଠୁ ଶିଖିକି ଆଉ
ହଁ ହଁ ନିଶ୍ଚୟ
ହଉ ତାହେଲେ ଯାଅ ଆଜି ତ ଟାଇମ ହେଇଗଲା ଫ ଆଉ କୋଉ ଦିନ ମତେ ଅନ୍ୟ ରେସିପି ଶିଖେଇବ ଆଉ
ହଁ ଠିକ ଅଛି ହଁ ହଁ ଆଉ ମତେ କିନ୍ତୁ ଦିନେ ମଟନ ଶିଖେଇବ।
ହଁ ହଁ ନେଷ୍ଟ କଲରେ ମଟନ ଶଖେଇବି ଆଉ
ଠିକ ଅଛି।